ନମସ୍କାର
ନମସ୍କାର ଆଜ୍ଞା ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
ଆଉ ଆଜ୍ଞା ଆଜ୍ଞା ଆପଣ ଭଲ ଅଛନ୍ତି ଯଉ।
ଆଜ୍ଞା ଆଜ୍ଞା ନିହାତି ଭାବରେ ବହୁତ ଭଲ ଅଛି ଆଜ୍ଞା ଆଜ୍ଞା ସମସ୍ତେ ବହୁତ
ଆଜ୍ଞା ଆଜ୍ଞା ସବୁ ସବୁ ଆଜ୍ଞା ସବୁ କଷ୍ଟରେ ଅଛନ୍ତି ଆଜ୍ଞା। ହଁ
ଆଜ୍ଞା ଆଜ୍ଞା
ଆଉ ଆଜ୍ଞା କଣ ଖାଇସାରିଲେଣି ଆପଣ?
ଆଜ୍ଞା ଆଜ୍ଞା ଭଜନ ହେଇଗଲାଣି ରାତ୍ର ଭଜନ
ଆମର ତ ଏପର୍ଯ୍ୟନ୍ତ ହେଇନି? ଟିକେ ରାତି ବିଳମ୍ବ ହେଇଯାଉଛି ଆମର। ଆଉ କିଛି ସମୟ ପରେ ଆମେ ମଧ୍ୟାହ୍ନ ଭୋଜନ କରିଦବୁ ଆଉ ହୁଁ
ଆଜ୍ଞା ଆଜ୍ଞା ନିହାତି ଭାବରେ
କାାଇଁ ଦେଖ ଯେହେତୁ ଯେହେତୁ ଋତୁ ଗ୍ରୀଷ୍ମ ଋତୁ ଚାଲିଛି ନା ଗରମ ର ବଢିଆରେ ଚାଲିଛି। ତ ଟିକେ ବିଳମ୍ବରେ ଖାଇଲେ ଖାଇବାକୁ ଟିକେ ଇଛ
ଆଜ୍ଞା ଆଜ୍ଞା ନିହାତି ନିହାତି ଭାବରେ ଆଉ ଆପଣଙ୍କ ଅଞ୍ଚଳରେ ବର୍ତ୍ତମାନ ମାନେ ଅ ଆପଣଙ୍କ ଅଞ୍ଚଳରେ ବର୍ତ୍ତମାନ ପାଗ ମାନେ କେମିତି କଣ ରହିଛି।
ପାଗ ମାନେ ତ କହିବାକୁ ଗଲେ ଦେଖନ୍ତୁ ଏତେ ଗରମ ହଉଚି ଗୋଳି ଗୋଳି ହଉଛି। ତ ବାହାରେ ବୁଲିବା କୁଆଡେ ଯିବା କଣ କରିବା ବହୁତ ମାନେ କଷ୍ଟକର ହେଇଯାଉଛି। କାହିଁକ ଏତେ ଗରମରେ ଏତେ ଗରମରେ ବାହାର ବାହାରେ ବୁଲିବା ଦେହ ପାଇଁ ବି ବହୁତ କ୍ଷତିକାରକ।
ଆଜ୍ଞା ଆଜ୍ଞା ଆଉ ଆପଣଙ୍କ ଅଞ୍ଚଳରେ ମାନେ ବର୍ଷା ଆସିନି।
ହେଇଥିଲା ଦି ଦିନ ପୂର୍ବରୁ ହେଇଥିଲା। ତ ଏବେ ତ ସେମିତିଆ କିଛି ବର୍ଷା ପାଗ ଦେଖିନି ଆଉ ସେଇ ଆଗ ପରିକି ହିଁ ଆମ ଘର ପାଖରେ ମାନେ ଏତେ ଗ୍ରୀଷ୍ମ ପ୍ରଭାବ ହଉଛି କୁହନ୍ତୁନି ଆଉ
ଆଜ୍ଞା ଆଜ୍ଞା ବର୍ତ୍ତମାନ ଆମ ଅଞ୍ଚଳରେ ମାନେ ଅ ଗ ଗତ କାଲି ସନ୍ଧ୍ୟା ଠାରୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ମାନେ ମାନେ ବହୁଳ ମାତ୍ରାରେ ଚାଲିଥିଲା। ମାନେ ଲାଗି ରହିଥିଲା।
ତ ଆପଣଙ୍କ ଏରିଆ ରେ ମାନେ ବହୁତ ଥଣ୍ଡା ଅନୁଭବ ହଉଥିବ ନିଶ୍ଚିତ
ଆଜ୍ଞା ଆଜ୍ଞା ଥଣ୍ଡା ତ ଟିକେ ରହିଛି। କିନ୍ତୁ ଅ ସମାନ ପରିମାଣରେ ଗରମ ନାହିଁ। ନାହିଁ କି ଥଣ୍ଡା ନାହିଁ ଟିକେ ଏମତି ଗୁଳୁ ଗୁଳିଆ ଭଳି ରହୁଛି।
ତ ସେଇଟା ତ ରହିବ କାହିଁକି ନା ଯେହେତୁ ଗରମ ଦିନରେ ଯଦି ବର୍ଷା ହୁଏ, ତ ନିହାତି ଭାବେ ଭିତ ଗୁଳିୁଗୁଳି ନିଶ୍ଚିନ୍ତ ଭାବେ ରହିବ।
ଆଜ୍ଞା ଆଜ୍ଞା
ଆଜ୍ଞା ଆଜ୍ଞା ମୁଁ ମାନେ ତ ଏବେ ସହରାଞ୍ଚଳରେ ରହୁଛି ସେଇଥିପାଇଁ ତ ହଁ ସେଇଥିପାଇଁ
ମାନେ ଆ ସୂର୍ଯ୍ୟଙ୍କ କିରଣ ମାନେ ଅଧିକ ମାତ୍ରାରେ ରହୁ
ଅଧିକ ମାତ୍ରାରେ ରହିବ ନିଶ୍ଚିତ ନିଶ୍ଚିତ ଭାବେ। କାହିଁକିନା କାହିଁକି ନା ଏପଟେ ଦେଖିଥିବେ ବୃକ୍ଷ ଉଦ୍ଭିଦ ଦେଖିବାକୁ ବହୁତ କମ ପାଇବେ। ଆଉ ପାହାଡ଼ ଜଙ୍ଗଲ ଏଗୁଡ଼ା ତ କିଛି ନାହିଁ। ତ ନିଶ୍ଚିନ୍ତ ଭାବେ ଗ୍ରୀଷ୍ମ ଭ ତ ବହୁତ ନିଶ୍ଚିନ୍ତ ଭାବେ ହବ।
ନିହାତି ନିହାତି ଭାବରେ ଆମେ ମାନେ ଗ୍ରାମାଞ୍ଚଳ ଅଞ୍ଚଳରେ ରହୁ ତ ଏଠାକାର ମାନେ ପାହାଡ, ଗଛ, ଲତା, ବନ, ପାହାଡ ଏଇଗୁଡା ମଧ୍ୟରେ ରହୁ ତ ଅ ପରିବେଶ ବହୁତ ଭଲ ଲାଗେ। ଥଣ୍ଡା ମଧ୍ୟ ବହୁ ମାତ୍ରାରେ ରହିଥାଏ। ଥଣ୍ଡା ଗରମ ବହୁତ କମ ଲାଗେ। ଆଜ୍ଞା ଆଜ୍ଞା।
କାହିଁକିନା ଏଇ ସ୍ଥାନରେ ମାନେ ଅଧିକ ମାତ୍ରାରେ ଗରମ ହୁଏ। କାହିଁକି ନା ଯେହେତୁ ଆମର ଯେହେତୁ ଉଦ୍ଭିଦ ନାହିଁ। ଆଉ ଦେଖିଥିବେ ଗାଡି ମଟର ବହୁତ ମାନେ ବଢିବାରେ ଲାଗିଚି। ତ ସେଥିରୁ ବାହାରୁଥିବା ଯୋଉ ଦୂଷିତ ବାୟୁ ତ ବାୟୁ ପ୍ରଦୂଷଣ ତ କରନ୍ତି। ଯାହା ଦ୍ଵାରା ଆମର ପରିବେଶ ବି ବହୁତ ଗରମ ରହୁଚି। ।
ନିହାତି ନିହାତି ଭାବରେ ଯାହା କି ଗ୍ରାମାଞ୍ଚଳ ରେ ବର୍ତ୍ତମାନ ମଧ୍ୟ ଅ ସ୍ ମାନେ ଏ ଦୁଇ ଚକା ଯାନବାହାନ ବ୍ୟବହାର କରୁଛନ୍ତି। ଯୋଉଟା କି ହଁ ବିନା ଅ ତେଲରେ ଯାହା ଚାଲେ ମାନେ ଶରୀର ପାଇଁ ସୁସ୍ଥତା ବି। ଆଉ ପ୍ରଦୂଷିତ ମଧ୍ୟ ପ୍ରକୃତିର ଯଉ ଦୃଶ୍ୟ ସୌନ୍ଦର୍ଯ୍ୟ ଭରା ଆ ପ୍ରାକୃତିକ ପରିବେଶକୁୁ ନଷ୍ଟ ମଧ୍ୟ କରିନଥାଏ। ବହୁତ ଭଲ ଲାଗେ। ଆ ସୁ ସୁସ୍ଥତା ମଧ୍ୟ ରଖିଥାଏ ମାନେ ଅ ଦେହକୁ। ତ ମାନବ ଶରୀରର ଉଁ ମାନେ ଯୋଉଟା କି କରନ୍ତି ୟୋଗା କରନ୍ତି ତ ସୁସ୍ ସୁସ୍ଥତା ସେଇଟା ମଧ୍ୟ ହୋଇଯାଇଥାଏ। ତାହା ମାଧ୍ୟମରେ ମଧ୍ୟ ହୋଇଯାଇଥାଏ। ତ ସେଇଟା ମଧ୍ୟ ଭଲ ଲାଗେ। ତାପରେ ଦେଖିବାକୁ ଗଲେ ଗ୍ରାମାଞ୍ଚଳରେ ବିନା ସାର ଜା ତ୍ୟ ଖାଦ୍ୟ ମ ମଧ୍ୟ ମିଳିଯାଇଥାଏ। ଯେଉଁଟା କିି ସହରାଞ୍ଚଳରେ ଆଜ୍ଞା ଆଜ୍ଞା। ଖାଇବା ମାନେ ସା ସାର ଜାତୀୟ ଖାଦ୍ୟ ବହୁ ମାତ୍ରାରେ ଦେଖା ଯାଇଥାଏ। ଯୋଉଟା ଗ୍ରାମାଞ୍ଚଳରେ ମାନେ ଅ ନିଜ ନିଜ ବାରିରେ ପରିବା ହଉ ଚାଷ ମାନେ ବହୁ ମା ମାତ୍ରାରେ କରିଥାନ୍ତି। ତ ନିଜ ବାରିର ହିଁ, ମାନେ ଫସଲ ମାନେ
ଖାଇବେ ହଁ।
ରୋଷେଇ କରି ଖାଆନ୍ତି ତ ତାର ମଧ୍ୟ ସ୍ଵାଦ ବହୁତ ଅଲଗା ଭିନ୍ନ। ପ୍ରକାର ହୋଇଥାଏ। ତାର ସ୍ଵାଦ ବହୁତ ଭଲ ବି ଲାଗିଥାଏ। ଆଉ ଦେହ ପାଇଁ ସୁସ୍ଥତା ମଧ୍ୟ ରଖିଥାଏ। ଆଜ୍ଞା ଆଜ୍ଞା ବହୁତ ଭଲ ଲାଗେ।
ସହରାଞ୍ଚଳରେ ଅଧିକ ମାନେ ବିଷାକ୍ତ ଖାଇବା ରାସନୀତି ମାନେ ଏଇଗୁଡାକ ସବୁ କଣ କହିଲେ ଆମର ଉଁ ସାର କିମ୍ବା ରାସାୟନିକ। ଏଗୁଡ଼ା ଜିନିଷ ଖାଇବା ଦ୍ଵାରା ବହୁତ ପ୍ରକାର ନାନା ପ୍ରକାର ରୋଗ ହୁଏ। ଯାହାଦ୍ୱାରା ଯାହା ଦ୍ୱାରା ଆମେ ହଁ ହସ୍ପିଟାଲ ଯାଇଥାଉ। ମେଡିକାଲ ଯାଇଥାଉ ଡାକ୍ତରଖାନ ଯିବାକୁ ପଡିଥାଏ।
ଆପଣ ଯୋଉ କହିଲେ ଡାକ୍ତରଖାନା ଯିବାକୁ ପଡିଥାଏ ତ ଅ ସେଠୁ ଗୋଟେ କଥା ମନେ ପଡ଼ିଗଲା ଯେ ଗ୍ରାମାଞ୍ଚଳରେ ମାନେ ଲୋକମାନେ ପାଖାପାଖି ନବେ ପ୍ରତିଶତ ଲୋକମାନେ ମାନେ ତାଙ୍କର ବୟସ୍କ ମାନେ ନବେ ଏ ହୋଇଗଲେ ମଧ୍ୟ ତାଙ୍କେ ଡାକ୍ତରଖାନା ଯିବା ବହୁତ କମ ତାଙ୍କ ଶର
ଆଜ୍ଞା ମୁଁ ମୁଁ ବି ଦେଖିଛି ସେମିତି ହଁ ମୁଁ ବି ସେମିତି ଦେଖିଛି। ଗୋଟେ ଗୋଟେ ମାନେ ମଣିଷ ଅଛନ୍ତି ମାନେ ଗାଁ ରେ। ତ ସେମାନେ ଶହେ ବର୍ଷ ବୟସ ପର୍ଯ୍ୟନ୍ତ ତାଙ୍କେ ବଞ୍ଚିକି ଅ ରହିଥାନ୍ତି କାହିଁକି ନା ସେମାନେ ଯେହେତୁ ଆଗର ମଣିଷ ପୁରୁଣା ମଣିଷ ତୋ ଗାଁ ର ମଣିଷ ନା।
ଆଜ୍ଞା ଆଜ୍ଞା ନିହାତି ଭାବରେ ବିନା ସାର ଜାତୀୟ ଖାଦ୍ୟ ଖାଇ ରହିଥାନ୍ତି ତାଙ୍କ ଶରୀର ଭିତରେ କୌଣସି ପ୍ରକାରର ମଧ୍ୟ ବିଷାକ୍ତ ଅ ଯାଇନଥାଏ। ଯାହାକି ତାଙ୍କ ଦେହକୁ ସୁସ୍ଥତା ରଖିଥାଏ ଏବଂ ତାହାର ମଧ୍ୟ ମଧ୍ୟ ଆଉ କିଛି କାରଣ ଅଛି ଯାହାକି ଅ ଆମେ ବାହାରେ ସହରାଞ୍ଚଳରେ ଅ ପଇସା ଖର୍ଚ୍ଚ କରି ଯୋଉଟା କି ବ୍ୟାୟାମ ହଉ ଯୋଗ ହଉ। ଆ କିଛି କରିଥାଉ ତ ଯୋଉଟା କି କି ଗ୍ରାମାଞ୍ଚଳରେ ଲୋକେ ନିଜେ ନିଜର କର୍ମ କରି ତାହା ହାସଲ କରିଦେଇଥାନ୍ତି ସେ ମାନେ ଆ କାଠ ହାଣିବା ହଉ କିମ୍ବା ଚାଷ କରିବା ହଉ। ଏଇ ମାଧ୍ୟମରେ ମଧ୍ୟ ତାଙ୍କର ଶରୀର ସସ୍ଥତା ଆ ସୁସ୍ଥ ହେଇଯାଇଥାଏ ବୃଦ୍ଧି ଗାଇଥାଏ ତ ତାହା ମଧ୍ୟ ଦେଖି ଭଲ ଲାଗେ ଆଉ ସେଇ କାରଣରୁ ତାଙ୍କର ବୟସ୍କ ଅଧିକ ହେଲେ ମଧ୍ୟ କୌଣସି ପ୍ରକାର ରୋଗ ଆ ଶି ଶୀଘ୍ର ଆସିନଥାଏ ଆକର୍ଷିତ ହୋଇନଥାଏ। ଥାଏ ଯାହା ସହରାଞ୍ଚଳରେ ଲୋକେ ମାନେ ବହୁ ଆରାମରେ ରହିବା ପସନ୍ଦ କରନ୍ତି। ଅଧିକ ମାତ୍ରାରେ କାମ କରିବା ଇଚ୍ଛୁକ ପ୍ର ପ୍ରକାଶ କରିନଥାନ୍ତି ଯାହା ମତେ ଯାହା ଭାଇ ମାନେ ତାଙ୍କର ହ ଦେହରେ ସୁ ଅସୁସ୍ଥତା ନିଜ ଶରୀରରେ ପ୍ରବେଶ କରିଥାନ୍ତି। ବହୁ ମାତ୍ରାରେ ହୋଇଥାଏ ତ ଛୋଟ ଛୋଟ ଛୁଆ ଠୁ ଆରମ୍ଭ କରି ମାନେ ପାଖାପାଖି ଖି ତାଙ୍କ ବୟସ୍କ ଚାଳିଶ ହେଇଗଲା ତ ବିଭିନ୍ନ ପ୍ରକାର ଖାଇବା ଦ୍ଵାରା ହସ୍ପିଟାଲ ଯିବାକୁ ପଡିଥାଏ ଡାକ୍ତରଖାନା। ଅ ବହୁ ମାତ୍ରାରେ ଆସିଥାନ୍ତି ସମସ୍ୟା ଦେଖା ଯାଇଥାଏ। ଆଜ୍ଞା ଆଜ୍ଞା କୁହନ୍ତୁ।
ଆଉ ଦେଖିଥିବେ ବିଭିନ୍ନ ପ୍ରକାର ଖାଇବା ହଉଛି ଆମର ଯୋଉ ଫାଷ୍ଟ ଫୁଡ଼ୁ ମାନେ ଅଛି ବହୁତ କିଛି ତେଲ ତେଲ ଅଧିକ ଖାଇବା ମସଲା ଦେ ଖାଇବା ଚାଦର ତ ନିହାତିବେ ଆମ ଦେହ ତ ନିଶ୍ଚୟ ଖରାପ ହବ।
ନିହାତି ନିହାତି ଭାବରେ ତା ଖରାପ ହବ। ତ ସେଇଗୁଡା ମଧ୍ୟ କିଛି କିଛି କାରଣ ରହୁଛି ତାପରେ ଦେଖିବାକୁ ଗଲେ ଗ୍ରାମାଞ୍ଚଳର ଦୃଶ୍ୟ ଆଉ ସହରାଞ୍ଚଳର ଦୃଶ୍ୟ ମତେ ବୋହୁତ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଦୃଶ୍ୟ ସୌନ୍ଦର୍ଯ୍ୟତା ଭରି ରହିଥାଏ। ତ ଆପଣଙ୍କୁ ମାନେ କେମିତି ଲାଗେ? ଆପଣ ବୁଲାବୁଲି କରିବାକୁ ମାନେ କେଉଁ ସ୍ଥାନରେ ଭଲ ଲାଗେ ସହରାଞ୍ଚଳରେ ବୁଲିବା ଭଲ ଲାଗେ ନା ଗ୍ରାମାଞ୍ଚଳରେ
ମତେ ତ ଅଧି ଅଧିକ ତ ମତେ ଭଲ ଲାଗେ ଝରଣା ଏବଂ ଦେଖିଥିବେ ଉଚ୍ଚତମ ପାହାଡ
ଆଜ୍ଞା ଆଜ୍ଞା
ବୁଲିବା ପାଇଁ ବୋହୁତ ଭଲ ଲାଗେ।
ଆଜ୍ଞା ନିହାତି ନିହାତି ଭାବରେ ଏ ସେଇ ଯୋଉ ସୌନ୍ଦର୍ଯ୍ୟତା ରହିଥାଏ ପ୍ରାକୃତିକ ଦୃଶ୍ୟ ଦେ ଖିବାକୁ ମିଳିଥାଏ ଅ
ଆଉ ଦେଖିଥିବେ ଆଉ ଦେଖିଥିବେ ବ ବର୍ଷା ଦିନ ଯଦି ଆପଣ ଯାଇଥିବେ ପାହାଡକୁ ବୁଲିବା ପାଇଁ ତ ସେଇ ବର୍ଷା ଦିନରେ ପାହାଡର ସୌନ୍ଦର୍ଯ୍ୟ ଏତେ ବଢି ଯାଇଥାଏ। ତ ଆପଣ ବୋହୁତ ମାନେ ଭାବିନଥିବେ ଏତେ ସୁନ୍ଦର ହେଇଥାଏ ଆମ ବଡି ମାନେ
ନିହାତି ଭାବରେ ମାନେ ସେ ଯୋଉ ମାନେ ପ୍ରାକୃତିକ ଦୃଶ୍ୟ ମାନେ ଭରି ପଡି ରହିଥାଏ ମାନେ ଉଛୁଳି ପଡୁଥାଏ ଯେତେବେଳେ ସେ ଯେଉଁ ସୂର୍ଯ୍ୟ କିରଣ ପାହାଡ ଦେଇ ଉଦୟ ହୁଅନ୍ତି ତା ସାମ୍ନାରେ ଝରଣା ହୋଉ କି କିମ୍ବା ନଦୀର ଲହରୀ। ଏଇ ଉପରେ ତାର ପରସ୍ପିତ ସମ୍ପର୍କ ଆସିଥାଏ ଆଜ୍ଞା ଆଜ୍ଞା।
ଆଜ୍ଞା
ତାର ସେ ଯୋଉ କିରଣ ଟା ପଡିଥାଏ। ତ ଛାଇ ଭଳି ନଦୀର ସେଇ ଛାଇ ଭଳି ଆସିଥାଏ କିରଣଟି ସୂର୍ଯ୍ୟଙ୍କର ଆଉ ପାହା-ପାହାଡର ସେଇ ଯୋଉ ସୌନ୍ଦର୍ଯ୍ୟ ଭରା ରଶ୍ମି। ଅ ତ ସେଇ ସମୟ ଟା ଭାରି ଭଲ ଲାଗେ ଦେଖିବା ପାଇଁ ଆଉ ସେ ମାନେ ସେଇ ସମୟକୁ ଛାଡି ଆଉ କୁଆଡେ ଯିବା ପାଇଁ ପାଇଁ ଇଚ୍ଛା ମଧ୍ୟ ହୁଏ ନାହିଁ ସେଠି ହିଁ ରହିଯାଏ ମନଟା ଆଉ ଯେବେ ମଧ୍ୟ ସେମିତିକା ସମୟ ଆସିଚି ତ ସେଇଟା ଗୋଟେ ଗୋଟେ ସ୍ମୃତି ଭଳି ରହିଯାଇଚି ଆମେ ମନେ ପକାଇଥାଉ ଯେ ଆମେ ସେଇ ସମୟ ଟାକୁ ବିତେଇଥିଲୁ ବୋହୁତ ଭଲ ଭାବରେ। ଆ କାଳେ ପୁଣି ସେଇ ସମୟ ଟା ଆସି ଯାଇଥାନ୍ତା କି ଆଜ୍ଞା ଆଜ୍ଞା ନିହାତି। ଏମିତି ଭାବରେ ଆଉ ଭୋଜି ମଧ୍ୟ ଏମିତି କରିବା ବୋହୁତ ଭଲ ଲାଗେ ସାଙ୍ଗସାଥି ମେଳ ସହିତ ଯିବା। ଆ ନିଜ ନିଜ ଭିତରେ ମାନେ ସାମଗ୍ରୀ କିଛି ନେଇ ନି ଜେ ନିଜେ ରୋଷେଇ କରିବା ମିଳିମିଶି ସେଠି ଖାଇବା ସେଇ ନଦୀରେ ଗାଧେଇବା ଭୋଜି କରିବା ତ ବୋହୁତ ମାନେ ଆନନ୍ଦ ଲାଗିଥାଏ ଭଲ ଲାଗିଥାଏ। ଆପଣଙ୍କୁ ଏମତି ଭୋଜି କରିବା ଭଲ ଲାଗେ?
ଆଜ୍ଞା ନିହାତି ଭାବେ।
ଆଜ୍ଞା ଆଜ୍ଞା।
ଆମେ ତ ଯେତେବେଳେ ଆମେ ଗ୍ରାମରେ ରହୁଥିଲୁ ତ ଆମେ ବୋହୁତ ବୋହୁତ ଜାଗା ଏମିତି ଯାଆନ୍ତୁ ଭୋ-ଭୋଜି କରିବା ପାଇଁ ସେଇଠି ବୋହୁତ ମଜା ମସ୍ତି କରି ଆମେ ବୋହୁତ ନାଚ ଗୀତ ମାନେ ବିଭିନ୍ନ ପ୍ରକାର ଖେଳ କୁଦ ହୋଇ ଆମେ
ନିହାତି ନିହାତି ନିହାତି ନିହାତି ଭାବରେ ବୋହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ। ଆଉ ଆପଣଙ୍କୁ ଭଲ ଲାଗିଲା?
ଆଜ୍ଞା
ନିହାତି ନିହାତି ଭାବରେ ଭଲ ଲାଗିଥିବ ବହୁତ ଖୁସି ଲାଗୁଛି ଆପଣଙ୍କ ଉପରେ ଭଗବାନ କୃପା କରନ୍ତୁ ଆଶୀର୍ବାଦ ରହୁ ଧନ୍ୟବାଦ ଭାଇ ନମସ୍କାର
ଆଜ୍ଞା ନମସ୍କାର